ହାଲୋ ହଁ ଅଁ
କଣ କରୁଛନ୍ତି?
ହଁ ମୁଣ୍ଡ ଖରାପ ହେଇଗଲାଣି ତମେ କଣ ପାଇଁ ତମେ ମତେ ପଚାରିକି ଗଲନି?
କଣ ହେଇଛି କି? କୁଆଡେ ଯାଇଥାନ୍ତ ନା
ନା
ଆଉ
କହିବି କଣ?
କହୁନ କଣ ହେଇଚି?
ନା ଏଠି କହି ହବନି।
ଆଉ ସରିଯାଉ କହିବ ଆଉ। ଅର୍ଜେଣ୍ଟ କି?
ନା, ନା ନା, ନା, ଅର୍ଜେଣ୍ଟ ସେ ମାନେ କୁଆଡେ ଯିବା ଅର୍ଜେଣ୍ଟ ନୁ ମୁଁ କହିବି ପରେ ଆ କଥା ହେଇଯା। ମାନେ, ହଉ ହଉ ପରେ କହିବି।
କଣ ହେଇଛି କହୁନ? ନାଁ କହି ହବନି ଏଇଥିରେ।
କହି ହବନି ପା। ତମରି ପ୍ରୋବ୍ଲେମ ହବ, ମୁଁ କହିଦେଲେ ମୋର କିଛି ହବନି।
ହୁଁ ଉଁ ମୋର କଣ ପ୍ରୋବ୍ଲେମ ହବ। ହଉ ଛାଡ। କୁହ?
କୁଅ ନା ପୋଖରୀ?
ନଳକୂପ, ଭଲ ରିପ୍ଲାଏ ଦଉଛ ଯେ।
ହିଁ ହିଁ
ହୁଁ, ଜବାବକୁୁ ଜବାବ ଆଁ
ହଁ ଅଁ ଆରେ ମୋ ସହିତ ଜଣେ କଥା ହଉଥିଲେ ଜଗତସିଂହପୁର ରୁ ସେମାନେ ବହୁତ ଶାନ୍ତ ବହୁତ,
ମୋ ଭଳିଆ?
ନା, ନା, ତମ ତମେ ଶାନ୍ତ କୋଉଠି ତମକୁ କିଏ କହିଲା ତମେ ଶାନ୍ତ ବୋଲି?
ଆଉ କଣ, ଶାନ୍ତ ନୁ
ଆରେ ସେ ଗୋଟେ ଦିଦି ହେବେ ସେ ମାନେ ବହୁତ ଶାନ୍ତ, ମାନେ ସିଏ ମତେ କରିଛନ୍ତି ହେଲା। ସିଏ ମାନେ ମତେ ମାନେ ପଚାରିବା କଥା କି ମତେ କିଛି ସିଏ କିଛି କହୁନାହାନ୍ତି। ମୁଁ ତାଙ୍କୁ କମ୍ପାନୀ ଦଉଛି ଆହୁରି ମ ଆଡୁ।
ହଁ
ହ ମୁଁ ଭଲ କମ୍ପାନୀ ଦିଏ।
କୋଉ କମ୍ପାନୀ ଦିଅ
ମାନେ ସାତ ଦିଏ ଭଲସେ
କେତେ ଜଣଙ୍କର ଦେଲଣି
କେତେ ଜଣ ମାନେ ଏଇ ଏକଟାରେ ମୁଁ କହୁନି ମାନେ ପୁରା ଟୋଟାଲ ଲାଇଫ ଉ ଉପରେ କହୁଛି କଥା ଟା ମୁଁ ମୁଁ କଣ ଲେଖିକି ରଖୁଛି ନା କଣ
ଲେଖିକି ରଖିବ ନା ଆଉ
ପାଠ ଲେଖି ପାରୁନି ଏଜାମ ରେ ମୁଁ କାଲେ ଏଇ କଥା ଶୁଣି ଲେଖିନି
ଆଜି ମୋର ରେଜଲ୍ଟ ଆସିଛି ରେଜଲଟ ରେଜଲ ସେ କୋଉଥିରେ ବାହାର ଯିକେ ଜାଣି ମୁଁ ଦେଖିନି ନାନୀ କହିଲା ଯେ ବାସ୍
ତମେ ଏକଜାମ ଦବ ନାନୀ ଦେଖିବେ ରେଜଲ୍ଟ ମାନିବାକୁ ପଡେ ମାନିବାକୁ ପଡିବ ଅଟଲିଷ୍ଟ ତମେ ଥରେ ଦେଖି ତ ଦିଅ
ଇଏ ତେ କଷ୍ଟ କରିବ ଏ ରୁଆ ଦେଖିଦଉଛି।
ଦେଖ ଦେଖ
ଫାଷ୍ଟ ସେମିଷ୍ଟରରେ ଟୋଟାଲ କେତେ ମାର୍କ
ଫାମିଷ୍ଟ ମୁଁ ତମର ତ ସିଲାବସ ଚେଞ୍ଜ ହେଇଛି ଆମ ବେଳେ ଅଲଗା ତମର ତ ଏନିପି ଲାଗିଛି ତମର ସିଲାବସ୍ ଚେଞ୍ଜ
ଆମର ଛଅଶହ ନାଗଣ
ଛଅ ସାଢେ କଣ ପ୍ଲସ ତୋ ଏକଜାମା ନା କଣ ଏଟା ପା ପ୍ଲସ୍ ଥ୍ରୀ
ସେଭେନ୍ ପଏଣ୍ଟ ୱନ୍ ଥ୍ରୀ ନା
ବଢିଆ ତ ସେଭେନ ପଏଣ୍ଟ ତ ବଢିଆ ବଢିଆ
ଏ ଟପ ର୍
ଟପର ମାନେ ପୁରା ବେଷ୍ଟ ଷ୍ଟଣ୍ଟ ଷ୍ଟୁଡେଣ୍ଟ ଟପର ପୁରା ଉପର ଲିଷ୍ଟ ଆରେ ବଢିଆ
ତାହେଲେ ତାହେଲେ କାଲି କଲେଜ ଆଡେ ଯିବାକୁ ପଡିବ ଆଉ ହ ନବନି ନାଇଁ ଭଲ ମାର୍କ ଛି ଟ କାଇଦି ଯି
ହୁଁ ହୁଁ
ସାରମାନଙ୍କୁ ଦେଖା କରିଦି ଆସିବା
ଆଚ୍ଛା ତମ କଲେଜରେ ସାର୍ ଆଉ ପିଲା ମଙ୍କର ସମ୍ପର୍କ ତାହଲେ ଥାଏ
ଏଇ ସମସ୍ତଙ୍କର ନୁହଁ ମୋର କେନ୍ତୁ ସମସ୍ତଙ୍କ ସାଥିରେ ଅଛି ଆଉ
ଆମ କଲେଜ ରେ କିନ୍ତୁ ମାନେ ସେ ଟିଚର ମାନଙ୍କର ଆ ପିଲାମାନଙ୍କ ସହିତ କିଛି ଲେନ ଦେନ ନାହିଁ
ନାଇ ମୋର ଏଇଠି ମୋର ଏଇଠି କଣ କଲ ନାନୀ ଲେକ୍ଚର ଅଛି ନା ସେଥିପାଇଁ ମୋର ସବୁ ଚିହ୍ନା ମୁଁ ଯାହାକୁ ଯାଉଛି କମେଣ୍ଟ ମାରୁଛି
ନାନୀଙ୍କ ନାଁ କଣ ଉପରକୁ ଟେକିବ କମେଣ୍ଟ ଫେମଣ୍ଟ ମାରି ତଳକୁ କରୁ ତାଙ୍କ ନାଁ
କମେଣ୍ଟ ମାନେ କଣ ଆଉ ଥଟା ମଜା କରିବି ନା କ ମୁଁ ସମୁଦୁ ସଦାବେଳେ ହସାଏ ଥୋ ଡି ନା କମେଣ୍ଟ ମାରି ମାନେ ଆଉ ଖରାପ କତା କହୁଛି କାହାକୁ
ଓ ହଁ ମାନେ ଭଲ କମ୍ ମାନେ କମେଣ୍ଟ ନୁହଁ ସେଟା କମ୍ପ୍ଲିମେଣ୍ଟ ଦିଅ ଏଇଆ। ତ।
କମ୍ପ୍ଲିମେଣ୍ଟ ନାଇଁଏ କମେଣ୍ଟସ୍। କମ୍ପ୍ଲିମେଣ୍ଟ ତ କଣ ଗୋ ରା ମାନେ ତାଙ୍କୁ ଗୋଟେ ବୁଝା ହବନା କମ୍ପ୍ଲିମେଣ୍ଟ ଟା। ସେସବୁ ନାଇଁ କଣ କରୁଥୁବେ କଣ ନାଇଁ ମୁଁ ଯଦି କଇ ଦିଏ ଆଉ
ହୁଁ ହୁଁ ହଁ ବୟସ ଦୋଷ ଆଉ।
ହୁଁ ସବୁ ଜାଣି ଦଉଛ। ହୁଁ ଆଉ କଣ କୁଅ?
ତମ ଡିପାର୍ଟମେଣ୍ଟରେ କେତେ ଜଣ ପିଲା?
କେଜାଣି?
କେତେ?
ତିରିଶ ତିରିଶ ଚାଳିଶ ଭଳିଆ ହେବେ।
ଓ ହୋ ପଲଟିକାଲ ସାଇନ୍ସ ନା।
ହୁଁ। ଜଏସୁଲ୍ଲା ସ୍କୁଟି ଚଲେଇ ଆସିଚି?
ହୁଁ।
ଶିକିଚ?
ନା।
ଆଉ କେମିତି ଚାଲଉଚ ମୋବାଇଲ?
ମାନେ ମୋ ପଛରେକିଏ ବସିଲେ ମୁଁ ଚଲେଇ ପାରିବି ସପୋର୍ଟ ଦରକାର।
ୱିଦିଆଉଟ ସପୋର୍ଟରେ ଚଲଉନା?
ମତେ ଘରେ ଦିଟା ସ୍କୁଟି କିନ୍ତୁ ମତେ ଦେବେନି।
ଆଉ। ବେକାର ରେ ପଇସା ଲସ୍ ହବ ନୁହଁ ତମ କଣ ପାଇଁ କଣ ପାଇଁ?
ଏଗୁରା ସବୁ ଆଣିକି ମା ଘରେ ଇଏ କରିକି ଖାଉଚ ଏପ୍ ଅଲରେଡି ତମ ସହ କଥା ହେଲା ଭିତରେ ଆମ ଝିଅ ଆସିକି ମାନେ କେତେ କଣ କରିକି ଯାଇସାରିଲାଣି। ମୋ ଆଗରେ ପାଟି ଫାଟି କ ମୁଁ ତାକୁ ଏମିତି ଚୁପ୍ ଚୁପ୍ କହୁଚି। ଭାଇ କହୁଚି ଦୁତିଲା ତାହା ସହିତ ଆହୁରିିଲା।
ମୁଁ ଲସ୍ କରିଦେଲ ତାହେଲେ ତମର ଆଉ।
ଅ ହଁ ସେ ଆଉ କିଛି ନାହିଁ ଖାଇସାଇଲେଣି।
ସବୁତକ।
ହୁଁ?
ଏଟା ଗୋଟେ ଅନ୍ୟାୟ କଲେ ଆଉ ଆଟଲିଷ୍ଟ ରଖିଆ କଥା କି ନାହିଁ? ଆଟଲିଷ୍ଟ ରଖିବା କଥା କି ନାଇଁ ଟିକେ?
ସେ ରଖନ୍ତିନି।
ନହନେ ତମେ ଯାଇକି ଆଣି ହାରି କଥା କି ନାଇଁ। ଫୋନ ଟା ଥୋଇ ଦେଇଥାନ୍ତ ଦି ଗୋଟେ ମିନିଟ ପାଇଁ ପଳେଇଥାନ୍ତ ଧରିକି।
ନା ନା ସେମାନେ ଚିଲେଇବେ ଏତେ ଜୋର୍ ତମର ଇଏ ଆମ ଆମର ଏମିତି ନର୍ମାଲ ଝଗଡା ନୁଅଁ ଆମ ମୋର ଚିଲା ଚିଲି ମରାମରି ପୁରା ଡାଇରେକ୍ଟ।
ହୁଁ। ଦେଖିକିରି କେତେଲ ହଣାହଣି ହବନି ଆଉ।
ସେଟା ହେଇସାରିଚି।
କିଏ କାହାକୁ ହାଣି ପକେଇଛି?
ହାଣିନି। ମାନେ ନା ନା। ଏତେ ମରାମରି ବହୁତ ଜୋର ବହୁତ
ମରାମରି ମାନେ କଣ ବାଡା ବାଡି
ମାନେ ମତେ କି ମତେ ପଟାସ କେମିତି ମାରିବ ମୁଁ ତ ପଟାସି ମାରିବ।
ପୁଡା ନୁ ଚାପୁଡା ଗୋଇଠା ସବୁ।
ହୁଁ, ଏ ଡବୁଲ।
ହାତ ମୋଡ଼ାମୋଡ଼ିି ହୁ। ଆଗରୁ ଛୋଟ ବେଳେ ଖେଲେ, ମୋର ଗୋଟେ ଭାଇ ଥିଲା। ସନ୍ଧ୍ୟା ହବ ମାନ ଦି ଜଣ ବେଡ ଉପରେ ଡବଲୁ ଡବ ଲୁ ଖେଳି
ଆଛା। ତାର ମୁଁ ତମକୁ ଖାଇବା ଲସ୍ କରିଦେଲି ଆଉ।
ନାଁ କିଛି ନାଇଁ ମୁଁ ଖାଇବା ଲସ୍ ମୁଁ ଛାଡିବି ନା କଣ? ମୋ ହିସାବରେ ସରିଲେ ମୋ ହିସ କଣ ନାଇଁ କଣ ଖାଇବେ? ଆରେ ମୋର ଯୋଉ ଭଉଣୀ ଅଛି ଶୁଣ, ମୋ ଯୋଉ ଭଉଣୀ ଅଛି। ସିଏ ମାନେ ଖାଲି ମାନେ ମଉକା ଖୋଜେ କେତେବେଳେ ଭାଇ ହେରିକାଙ୍କ ମାନେ ଭଲ ଭଲ କଥା କହିକି ଭାଇ ହେରିକାଙ୍କ ହବ ଦିଦି ଏଗେନଷ୍ଟରେ ଯିବ, କିନ୍ତୁ ତା ଏଗେନଷ୍ଟ ରେ ସବୁବେଳେ ଆମେ ସମସ୍ତେ ମୁଁ ମୋ ଭାଇ ଦି ଜଣ ଭାଇ। କାହିଁକି ସି ଟିକେ ସବୁ ଛୋଟ ଛୋଟ କଥା ଚିଡି ଯାଏ ନା ଆମେ ସବୁବେଳେ ତା ତ ଲାଗୁ ମୁଁ ସତେ ଉଠେଇଲି, ମାନେ ସାଙ୍ଗେ ସାଙ୍ଗେ ନିଜାକୁ ଆଗି ପଚାରିବେନି। ଭାଇର ମୋର ଯିବୁ ବୁଲିବାକୁ।
ହଉ ସରିଲେ ତାହେଲେ ଯିବ ଭାରି ଆଉ।
ହୁଁ ବର୍ଷା ଉଠେଇଚି ବହୁତ ଜୋର ଯଦି ବର୍ଷା ହେଇଗଲା
ଉଠେଇଛି ଥୋଡ଼ି ନା।
ନା ମତେ ଯିବାକୁ ବି ଇଛା ନାହିଁ ବାହୁଡା଼
ଯାଅ ଟିକେ ମାର୍କେଟ ଆଡେ ବୁଲ। ବୁଲିକି ଟିକେ ପଳେଇ ଆସ।
ହୁଏ ମାନେ ଆଉ ଥରେ ଡ୍ରେସ ପିନ୍ ସେଇଟା ବହୁତ କଷ୍ଟ।
ସେଟା ହଉଛି ଗୋଟେ ଝିଅ ପିଲାଙ୍କର ପ୍ରୋବ୍ଲେମ ଆମର କଣ ଆମେ ପିନ୍ଧିବୁ ଚାଲିବୁ ତମ ମାନଙ୍କର କଣ ସଜବାଜ ହବ।
ସଜବାଜ କଥା ନୁହଁ ମୁଁ ବି ଦି ମିନିଟ ରେ ବାହାରେ ମୋ ସାଙ୍ଗ ମାନେ ମତବେଳେ ମ ଥିଲି, ଗେଟ ପାଖକୁ ପଳେଇ ଆସି ପୁଅ ପିଲା ଗୁଡା ମୁଁ ଠିଆ ହେଇଥିବି। ଝିଅ ପିଲା ହେଇକି ଏ ତମେମାନେ କୁଆଡେ ଗଲ। ଟିକେ ରହ ଏବେ ଟିକେ ରହ ଯାଉଛି ସେମାନେ ସଜପଟା ହେଇକି ଆସିବେ ପୁରା ତାଙ୍କୁ ଲାଗିଯିବ ଘଣ୍ଟେ। ମୁ ଦି ମିନିଟର ଆସି ଗେଟ ପାଖରେ ଠିଆହେଇଛି।
ହଁ କି?
ମତେ ସେମିତି ମାନେ ମାନେ ସିଚୁଏସନ ଦରକାର ମତେ ମୁଁ ବାହାରି ପଡିବି ସାଙ୍ଗେ ସାଙ୍ଗେ, କିନ୍ତୁ ମୋ ମୁଡ଼ ଟା ଥିବା ଦରକାର ବୁଲିବା ମୁଡ଼ ଟା। ମୋର ନଥିଲେ ମୋର ଲେଟ୍ ହବ।
ହୁଁ
ଇଛା ହେଇଛି ମାନେ ଗୋଟେ ମିନିଟ ରେ ବାହାରି ପଡିବ।
ଆଛା ତମ ଭଳିଆ କଣ ହେଇପାରିବ ଆଉ ମୋର ତ ଯେତେବେଳେ ଇଛା ଯୋଉଟା ପିନ୍ଧିବି ସେଟାିନ୍ଧିକି ଚାଲ।
ନା ସେଟ ତ ହଁ ନା ସେମତି
ହଉ ରଖ।
ସାଉ କହିବ ମତେ ହେଲା।